ହାଲୋ।
ଶୁଣା ହଉଛି ।
ହଁ ହଁ । ହଁ ମୁଁ ପିଜି ପକେଇଛି ବିଡି ପକେଇଛି କି ବିଡି ତ ହବନି ଛାଡ
ହୁଁ।
ପିଜିଟା ବି ଜାଣି ହାଁ
ବିଡ଼ି ଟା ବୋଧେ ପ୍ଲସ ଟୁ ପରେ କରନ୍ତି ନା
ସେଇଟା ପ୍ଲସ ଥ୍ରୀ ସରି ଏଇଟା ଇଣ୍ଟିଗ୍ରେଟେଡ ଇଣ୍ଟିଗ୍ରେଟେଡ ।
ହୁଁ ।
ହଁ ପକେଇଛୁ ପକେଇଛୁ ଏବେ ନାଇଁ ସେଟା ତ ଏବେ ଏବେ ଲାଗୁ ହେଲା ଆଉ। ହେଇଲା କି ନାଇଁ ଜାଣି କହୁଥିଲା ଏବେ ଲାଗୁ ହବ ବୋଲି।
କୋଉଟା କହିଲୁ?
ଇଣ୍ଟିଗ୍ରେଟେଡ ବିଡି ପ୍ଲସ୍ ଟୁ ପରେ। ଏବେଠୁ ଲାଗୁ ହବ ବୋଲି। କହୁଥିଲା ହେଲାକି ନାଇଁ କେୟାଣି।
ଇଣ୍ଟ ବି ବି ଆଉ ଇଣ୍ଟି ଭିତ୍ ବି ଡ଼ି ଭିତରେ ଡିଫରେଣ୍ଟ କଣ? ଏଇଟା ତ ପ୍ଲସ ଥ୍ରୀ ପରେ ହିଁ କରନ୍ତି ନା।
ହଁ ହଁ ହଁ ସେଇଟା କଣ ପ୍ଲସ ଟୁ ପ ସେଇଟା ଚାରି ବର୍ଷ। ଏଇଟା ଦି ବର୍ଷ ନା ଏଇଟା ଚାରି ବର୍ଷ।
ହୁଁ।
ଇ ଗଲ ଅଛି। ହଁ ଆମେ ପକେଇଥିଲୁ। ସବୁ ଦେଲୁ ଏଗଜାମ ଏମିତି ହାର ଭଲ ହେଇନି ସେମତି। କାଟାଗୋରି। ମେଟର କରୁଛି।
ହୁଁ ହୁଁ।
ହୁଁ ହୁଁ। ହଁ।
କଥା ହେଲୁକି ତ। ।
ସାହାଣୀ।
ହୁଁ।
ହଁ ଏବେ କରିଥିଲି ଟିକେ ଆଗରୁ ।କହିଲା ପେଟ କାଟୁଛି ଶୋଇଛି। । ଜାଣି କାହିଁକି ।ଯେ ହଉ ରେଷ୍ଟ କରେ ପରେ କଲ୍ କରେ ନା। ହଁ ଏମିତି କହିଲା।
ଛି।
କେଜାଣି କଣ ଖାଇ ଦେଇଥିବ ବୋଧେ ଆଉ। କାଲିଠୁ ତାର କାଟୁଛି ।କାଲି ବି ମେସ ଚି ହେଲା କାଟୁଚି ମୁଁ କହିଲି ଅଁ ହଁ। ଆଜି କହିଲି ଯା ଟିକେ ଦେଖା ନା ହଁ ମେଡିସିନ ଖାଉଛି। ମୁଁ ଯାଇକି ଦେଖେଇ ଦେ ମେଡ଼ିସିନ କାଇଁକି ଖାଉଛୁ।
ତା ବାବା ଅଛନ୍ତି କି।
ବୋଧେ ମୋ ପଚ୍ଚାର ନ କାନ ପନ ନାହିଁ ବୋଲି କହୁ ଏତଥିଲା
ହୁଁ।
ହନ୍ତି ବୋଲି ଏବେ କଣ ମୁଁ ଜାଣିନି ଆଉ।
ହୁଁ ହୁଁ।
ସେଦିନ ସିଟିି ବି ତାକୁ କହିଲି ପକା ନିଜେ ପକା ନିଜେ ପକା ନ ହଁ ଯିବି ଦୋକାନ ଯିବି ପକେଇବି ଆଇବି ବୋଇିଲ ନିଜେ ପ କୁଣ ଗ୍ରାଜୁଏସନ ପଢିଲଣି ଆଉ। କେବେ ପକେଇବ। ହଁ ସେଇଟା। ହଁ ଆ ପକେଇବ ପକେଇବା ନା ହଁ ଦେଖିଆ ଯିବି ଭାବୁଛି ପକେଇ ଦେବି। ହଉ ଠିକ ଅଛି। ତାପରେ ସୁମିକୁ ବିିନି କୁ ବି କହିଲି ନିଜେ ପକା ବିିନି ହେଲା ଜାଣିବି ନିଲ ମୁଁ କହିଲି ଜାଣ ବୁଲ। ହ୍ୟାଲୋ ମୁଁ କଣ ଅଲଗା ସେଇ ତ ପଢିଛୁ ସେଇ ତ ଜାଣିବୁନୁ ତୁ ଯି ପଢିବୁ ଖାଲି ତ ମାରିବୁ ତୋର ଆଉ ହଉ ତୁ କା କହିଦବୁ। ଆଉ ଯିବିନି ତ ଦୋକାନ ଯା ନା ଧିରେ ପକା ଶହେ ଟଙ୍କା ବେକାର ୱେଷ୍ଟ କରିବ ତିନିଶହ ଟଙ୍କା ବାନ୍ଧିବୁ ଶହେ ଟଙ୍କା ଦେଇକି ଆିବୁ ଦୋକାନ ରେ ନ ଖାଇକି ଲାଭ କଣ ନଷ୍ଟ ହବ ତ ନିଜେ ପକା କହିଲା ହଉ ଠିକ ଅଛି ତମେ କହିଦବୁ ପକେଇବୁଁ କହିଲି ଠିକ ଅଛି ଆରାମ ସେ ୟୁଟ୍ୟୁବ ଗୋଟେ ଭିଡିଓ ଛାଡିଦେଲି। କହିଲେ ଦେଖେ ଆଉ ପକା। ଦେଖିଲା ପୁରା ନବ ବୁଝିପାରିଲା କହିଲା କହିଦେଲି। ପକେଇଲା ସରିଲା। ଲାଷ୍ଟ ଦିନ ସୁମି ଲାଷ୍ଟ ଦିନ କେବେ ଥିଲା ଅଠର ବଧେ ଥିଲା ହେଲା ହଁ ଅଠର ତ ଲାଷ୍ଟ ଥିଲା ଲାଗ ତାଲେ ସୁମି କ କଲ୍ କଲି ରାତିରେ କଲି ପକେଇଲୁ ସେଠି। ନା ନାଇ ଆଉ କେବେ ପକେଇବୁ ନା ପକେଇବି କାଲି ପଡ଼ନା ଆଡକୁ କହିଲି ଆଜି ଲାଷ୍ଟ ଡେଟ୍ କାଲି ପନା ଆଡେ ପକେଇବୁ। ନା ଆଜି କି କହିଲି ହଁ ରାତି ନଅଟା ହେଲାଣି ଏତେବେଳେ କହିଲା ଏ ମା ଏବେ ତ କୁଦୁ ଦୋକାନ ଖୋଲା ନଥିବ କେମତି ପକେଇ ମୁ ନିଜେ ପକେଇ ଆସିକେ ପ ନିଜେ କରେ କଣ କଣ? ନା ପକେଇବି ମୁଁ କହିଲି ହଁ ତାପରେ ହେଲା କହିଦବ ମୁଁ କହିଲି ମୁଁ କହିଲି ୟୁଟୁବରେ ଗୋଟେ ଦେଖିଦେବ ଭିଡି ଭିଡ଼ିଓଟେ ଆରାମ ସେ ବୁଝିଯିବୁ ପକେଇବୁ ନା ହଁ। ତାପରେ ଦେଖିଲା ବସିକି ଏନଗ ରାତିରେ ପକେଇଲା କପନ୍ସ କରିଦ ପାଇଁ ମତେ କହିଲା ଫଟୋ ଆଉ। ସାଇନ କରିଦେଇକି ଦେଲି ହେ ହେଲେ ନା ହଁ। କାଲି ସେଇଆ କହୁଥିଲେ ସୁ ଦୁଇଶହ ରଙ୍ଗ। ବଞ୍ଚେଇଲୁ ନହେଲେ ଆମ ଯାଇଥାନ୍ତୁ ଦୋକାନ ରେ ପକେଇଥାନ୍ତୁ କହିଲେ ଆଉ କଣ?
ସେ ଦୁଇଶହ ଟଙ୍କାରେ ପାଟି ଟା ହେଇଯାଉ।
କହିଲି ମତେ ଦେଇଦିଅ ଦୁଇଶହ
ଆଉ ନିଜେ ପକେଇବୁନୁ କଣ ଅଛି ମୁଁ ବି ଜାଣିିବନି ତ କାଢିବ ନିଜେ ତ ସେଇ
ତ ନିଜର ତ ବେଶିକ ଡିଟେଲସ ଡା ନିଜର ବେସିକ ଡିଟେଲସ ଗୁଡ଼ା ହିଁ ଭାରି ଥାଏ ନା।
ମାଗିଥାଏ ହଁ ସେଇଆ ତ। ଦେଖିଲ ଫର୍ମ ଦେଲ ନମ୍ବର ଟପ କ ପଚ ସେଠି ଅଧିକରୁୁ ଅଧିକ ପଳେଇ ଆସୁଛି ଆଧାର କାର୍ଡ ମାରିଦେଲେ ସବୁ ଆସୁଛି ଜିମେଲ ମାରିଦେଲେ ନା ଗାଁ ସବୁ ଆସୁଛି।
ହୁଁ।
ତ ମାର୍କ ଆ ମାରିଦେଲେ ବାପା ନା ମା ନା ସବୁ ପଳେଇଆଉଛି କଣ ଆଉ ଦରକାର ଯେ ଏକ୍ସଟ୍ରା ଟା ଜାଣିବନି
ଶଇଡ଼
ରୋଲ ନମ୍ବର ପକେଇଦେଲେ ମାର୍କ ପଳେଇଆାଉଚଛି ସରିଲା। ଦୋକାନକୁ ଯି ପୁଅ ସହେ ଟଙ୍କା ଦବ
ହୁଁ।
ତୁ ଯୋଉଟା ନ ଜାଣ ଯାଏ ନହେଲେ ନାଇଁ ମୁଁ ନିଜେ କରିଦିଏ ପାନ କାର୍ଡ ଟା ଖାଲି ଅଛି ପାନ କାର୍ଡ ଟା ବି ନିଜେ ପକେଇଦେବି।
ପାନ୍ କାର୍ଡ ଟା
ନିଜେ ପକେଇଦେବି ହେଲା।
ତୋ ପାୟନ୍ କାଡ଼ ଟା ନିଜେ ପକେଇ ଦବୁ ମାନେ?
ମାନେ ନିଜ ଫୋନ ରେ କରିଦେବି। ଆପ୍ଲା ନାଇଁ।
ଆ
ଆରେ କୋଉଠି କରିନି, ତ କରିନି ଅଛି ଆଡେ କୋଉଠି ତ ଦରକାର ହୋଉନି ପଚାରିଲା ସିନା ନାହିଁ କହିଦେଲେ, ହଁ ନାହିଁ, ହଁ ହଉ ଚଳିବ କରିଦେବେ ବୋଲିନି କୋହୁଛନ୍ତି । କାଲି ବ୍ୟାଙ୍କ ରେ ନାହିଁ ହଁ ହୋଉ ଠିକ୍ ଅଛି । କରଦେବେ କେତେଳେ ବୁଲୁଚନ୍ତି ।
ହୁଁ।
ନିଜେ ଭାବୁଛି ନିଜେ ହିଁ ପକେଇଦେବି
କିଛି ଗୋଟେ ଏମର୍ଜେନ୍ସି ଦରକାର ହେଲା ପାନ କାର୍ଡ ତ ସବୁଠାରେ ମାନଡେଟ୍ ନା ଆଧାର କାର୍ଡ ଯେମିତି ନାଇଁ କି ସେଇଟା ବି ପାନ କାର୍ଡ ସବୁଠାରେ ମାନଡେଟ୍।
ଜାଣିଛି ଜାଣିଛି ଜାଣିକି ବି ମୁଁ କରିନାହିଁ କରିବା କରିବା। କରିଦବା।
ମଝିରେ ଗୋଟେ କଣ ଇସୁ ହେଲା ମୁଁ ଏଇ ତାକୁ ମାଗିଲି ପାନ କାର୍ଡ ଟା ଟିକେ ଦେଲୁ ତୋର କ ପାନ କାର୍ଡ ଟା ମୁଁ କରିଛି ଜିଗେ କହିଲି କେବେ ବୁଢା ହେଲେ କରିବୁ
କରିଦବା କଣ ଅଛି।
ହୁଁ କର ଆଉ ଟାଇମ ତ ଅଛି ପଡିଜା ଟାଇମ୍ ତ ପଡିିଛି ନା।
ଟାଇମ ତ ଅଛି ତାପର ହଁ ଯ ଗ ଲାଣି କି ଆହୁରି ଅଛି ବୟସ ଟାଇମ ଅଛି ସବୁଡାକୁ ବ୍ୟାଙ୍କ ରେ ଯୋଉଠି ଏବେ ମାଗୁଛି। ଯେ ପାନ କାର୍ଡ ଅଛି ନାଇଁ ନାଇଁ ହଁ ହଉ ଚଳିବ କରିଦେବେ ପଛରେ ଆଜ୍ଞା କହିଦେଲେ ସରିଲା ତ ନିହାତି ଦରକାର ହେଲେ ବି କରିଦଵା। କଥା କାଲି ସେ ସାର୍ କହୁଥିଲେ ବା କହିଲେ କରିଦିଅ। ଆଜ୍ଞାା ସାର୍ କରିଦବୁ ନା ହଁ କରିଦିଅ।
ଛଟା ଭିତରେଁ ହିଁ ପେମେଣ୍ଟ କରିବା ପଡିବ ମୋତେ।
ହଁ। ଦୁଇଶହ ଟଙ୍କା ବା ନେଉଛି।
ଆଉ ଦୁଇ ଶହ ଟଙ୍କା ଦଉଛି ଆଉ ଶହେ ଟଙ୍କା ମିଶେଇ ଦଵୁ କଣ ହଉଛି।
ହଁ। ଦୁଇଶହ ଟଙ୍କା ତ ନଉଛି ପାନ କାର୍ଡ କୁ ଫୋନେରେ ଶହେଟି କଣ ନବ ବୋଧେ। ଫୋନରେ କି କଣ ମୁଁ ଦେଖି ଦେଖିନ ଶୀତଲ କହୁଥିଲା ଯାହା। ଦେଖିଆ।
ଦେଖିଲେ ବି ଦେଖିଦେଇକି କରିବୁ କଣ ହଉଛି।
ହଁ କିଛି ନାଇଁ ଆରାମ ସେ କ କଥା ଆମେ ତ ଜନସେବା କେନ୍ଦ୍ର। କୋଉ ଜନଶୁବାକୁ ଯିବ ସେ ଚେୟାର ରେ ରଖୁନୁ ଆଁ? ହଁ କୁହ।
ମଝିରେ ଏମିତି ହେଲା ସେ କଣ କି ତା ସାଠି ପିକେଟ୍ ଏଇଗୁଡା ନହିଁ କି ଦରକାର ହେଲା ନା ତ ତାକୁ ସବୁବେଳେ କେତେ ଗୁଟେ ଶହେ ଶହେ ଶହେ ଶହେ ଗୋଟେ ସା
କଣ ହେଲା?
ଏ ଆରେ ଦୋକାନ ଵାଲା ଦୋକାନ ହେଲେ ଶହେ ଶହେ ଟଙ୍କା ମାନେ ଏକାଥର ତିନିଟା ସାର୍ଟିଫିକେଟ କାଢିବ ନା ବଲେ ତିନିଶହ ଟଙ୍କା ଦେଇକି ପେମେଣ୍ଟ କରିବି ସବୁବେଳେ ଦରକାର ହେଲା ସେଥିପାଇଁ ମୁଁ ମୋର ନିଜର ଗୋଟେ ଆଇଡି ଖୋଲିଦେଲି ହେଲା। ଭାଇ ମୋର ଆରେ ମୋର ଗୋଟେ ନିଜର ଆଇଡି ନା ନା ଆରେ ଇଏର ଆଇଡ଼ି ଆମର ସର୍ଭିସ୍ ପ୍ଲସ୍ ହେଲା ସେଇଟାର ଗୋଟେ ଆଇଡି ଖୋଲିଦେଲି ହେଲା ଯେତେବେଳେ ଦରକାର ହେଲା ଫ୍ରି ଥାଉଛି ନା। ତ ଫ୍ରି ଥିଲାବେେଳେ ନିଜେ ନିଜର ଅପ୍ଲାଏ କଦଉଛି ଯା। ତାପରେ ମୋ ସାଙ୍ଗସାଥି ଯେତିି ଆରେ କାହା ସେଣ୍ଡ ବା।
ଆଚ୍ଛା ସେଇଟା ପାଇଁ ଦରକାର ହଉଛି ନା ଏଇ ଯୋଉ ଜନସେବା କେନ୍ଦ୍ର ଯେମିତି? ସଇଟା ଆଇଡି କେମିତି ଖୋଲିଲ?
ସେଇଠି କ୍ରିଏଟ ଆଇଡି ହୋଉଥିବ ଆଇଡି କ୍ରିଏଟ କରିବ ତା ପରେ ତ ଇଏ ଦେଖି ଦେଖି ମୁଁ କରି ଦେଇେଇଥିଲେ।
ଓହୋ ହଉ ଆମର ଏଥର ଦରକାର ତମକୁ କହିବୁ ମୋର ତ ନାଇଁ ଦରକାର କାଷ୍ଟ ଦରକାର ନାହିଁ ଆଉ ରେସିଡେଣ୍ଟ ତ ନହିଁ ଆମର ଛାଡ। କାହାର ଦରକାର କହିବି ହୁଁ।
କରିବା କ ଥା କିଛି ନାହିଁ। ମୁଁ ଫ୍ରିଟ ହେଇଗଲେ କରିଦେବି। ହାଲୋ।
ହଁ। ନାଇଁ ଆମେ ପଚାଶ ଟଙ୍କା ମାଗିବା ବେଶୀ ନାଇଁ।
ହଁ।
ଶହେ ଟଙ୍କା ନାଇଁ ପଚାଶ ଟଙ୍କା ମାଗି ଦବା।
ହୁଁ ତାପରେ ସଞ୍ଜୟ ଏ ମାନେ ନ ସମସ୍ତଙ୍କରୁ ମୁଁ କରିଦିଏ।
ହୁଁ।
ସଞ୍ଜୟ ହେଇନି କି ତାଙ୍କର ସବୁ ଇଏ କରି କରିଦିଏ ମୁଁ ଯେତେବେଳେ ଯୋଉଡା ଦରକାର ହେଲା ସାଙ୍ଗେ ସାଙ୍ଗେ ଆପ୍ରୁଭ ହେଇଯିବ ନା। ନିଟ୍ରେଲା।
ଭଲ ସେଇଟା ଗୋଟେ। ହଉ ଆଉ କିଛି କହୁନି ରଖୁଛି ହେଲା। ଟା ଟା ଆଉ ଥରେ ପରେ କଥା ହବା। ହଉ।
ଓ ହଉ ସେ ସେଟା ଟିକେ କହିଦଉନୁ।
କହିଦେବି ଆଉ ଟିକେ ପରେ।
ଓକେ ହଁ ଠିକ ଅଛି।
ହଁ ରହିଲି?
ହଁ।